ହଁ। ମୁଁ ପଚାରୁଚି କି ଆପଣ ଏବେ ଫ୍ରି ଅଛନ୍ତି?
ହଁ କଣ କାମ ଥିଲା ଆପଣଙ୍କର?
ହଁ ମୁଁ ଆପଣଙ୍କୁ ଏଇ ପୁରୀ ମନ୍ଦିର ବିଷୟରେ ଟିକେ ପଚାରିଥାନ୍ତି ଆମେ ଯାଇ ଥାନ୍ତୁ ତ ଏଇ ରଜ ବେଳକୁ ସେଇ କଥା ଟିକେ ପଚାରିଥାନ୍ତି?
ହଁ ମୁଁ ଫ୍ରି ଅଛି କୁହନ୍ତୁ କଣ କହୁଛନ୍ତି ପଚାରନ୍ତୁ?
ମା ଲେ ଚାରି ଘଣ୍ଟା ଟିକେ ସମୟ ଲାଗେ ତ ଆମେ ସେଇଠି କଣ କେମିତି କରିକି କି ଯିବୁ ଟିକେ କମ ସମୟ ଲାଗିବ ଆଉ କୋଉଠି ରହିବୁ ଆଉ କେ କେତେବେଳେ ଦର୍ଶନ କରିବୁ କାରଣ ଆମେ ଯୋଉ ପୂର୍ବଥରକ ଯାଇଥିଲୁ ପୁରୀକୁ ଖରା ବେଳେ ଯାଇଥିଲୁ ଆମେ ସେ ଲାଇନ ରେ ପୁଣି ପୂର୍ବ ଦ୍ୱାର ପ ଟେ ଆମେ ସେ ଲାଇନ୍ ରେ ହିଁ ପାଞ୍ଚ ଛଅ ଘଣ୍ଟା ରହିଛୁ ଦର୍ଶନ କରିଲା ପ ବେଳକୁ ସନ୍ଧ୍ୟା ଆଠଟା ହେଇଗଲା।
ଶୁଣନ୍ତୁ ଆପଣ ଆପଣ ଯେଉଁ ସମୟରେ ଆସି ପହଞ୍ଚିଲେ ଆପଣ ଟ୍ରେନରେ ଆସିବେ କହୁଛନ୍ତି, ତେଣୁ ଆସନ୍ତୁ ଆସିକି ଆପଣ ପ୍ରଥମେ କଣ କରିବେ ଆପଣ ଦି ତିନି ଦିନ ଖଣ୍ଡ ରହିବେ ତେଣୁ ଆପଣ ସେ ପାଖାପାଖି ସେ ମନ୍ଦିର ପାଖାପାଖି ଘର ମିଳୁଛି ଭଡାରେ ଆପଣ ଘର ଭଡା ନେଇଯିବେ ସେଠି ଆପଣ ଫ୍ରେଶ ଫ୍ରାସ ହେଇ ଆପଣ ତାପରେ ମନ୍ଦିରକୁ ଯିବେ ଲାଇନରେ ରହିବେ ତାପରେ ଯିବା ଦର୍ଶନ କରିବେ ଆପଣ ଯଦି ଦିଟା ବେଳ ତିନିଟା ବେଳେ ପଶିଲେ କାରଣ ଆପଣ ତିନିଟା ଚାର୍ଟା ବେଳେ ମନ୍ଦିର ଭିତର୍କୁ ପଶିଲେ କାଇହି ଦର୍ଶନ କରି ରାତି ନଅଟା ହେଲେ ବି କିଛି କଷ୍ଟ ହବନି ଆଉ ଯଦି ଆପଣ ସକାଳୁ ପଶିଲେ ତାହେଲେ ଆପଣ ମନ୍ଦିର ଭିତରେ ଦର୍ଶନ କଲେ ଆଉ ଅଭଢଡା ଫବୁଡା ଖାଇବେ, ଖାଇକି ମନ୍ଦି ମିରୁ ବାହାରିବେ ତାପରେ ଅନ୍ୟ ଦୁଆଡେ ବୁଲିବା କଥା ବୁଲିବେ ଆଉ କଣ?
ହଁ ମୁଁ ବି ସେଇ କଥା ଭାବୁଥିଲି, କାରଣ ଆମେ ପୂର୍ବଥରକୁ ଯୋଉ ଯାଇଥିଲୁ ଆମେ ତ କିଛି ଠିକ ସେ ପ୍ଲାନ୍ ବି ବନେଇ ନଥିଲୁ କେମତି କଣ ଯାଇକି କରିବୁ ତ ଆମେ ଟିକେ ହଇରାଣ ହେଇଯାଇଥିଲୁ, ଆମେ ସେଇ ଗୋ ଟେ ଦିନରେ ପୁରୀ ଆଉ ସମୁଦ୍ର ବୁଲିକି ହିଁ ଆସିଥିଲୁ, ତ ଠିକ ସେ ବି ଆମେ ଆମେ କିଛି କରି ବିି ପାରିଲୁନି କାରଣ ଆମର ଟ୍ରେନ ବି ଥିଲା ନା ତ ଏଥରକ ଆମେ ବି ହିଁ ଭାବିଛୁ ଦି ତିନି ଦିନ ରହିବୁ ପୁରୀ ଆଉ ପୁରୀ ପାକ୍ ପାଖରେ ଯୋଉ ମାତା ମଠ, ନୀଳକ ଯୋଉ ଶ୍ରୀ ଶ୍ରୀ ମନ୍ଦିର ଗୋଟେ ନା ହିଁ ନୀଳକଣ୍ଠେଶ୍ଵର ନା କଣ ଓମକାରେଶ୍ଵର ମନ୍ଦିର ତାପରେ ଆଉ ଗୋଟେ ବୁଧିଷ୍ଟ୍ ମୋନାଷ୍ଟ୍ରୀ ସେଇଠି ଅଛି, ରଘୁରଜପୁର ଗାଁ ରେ ଯୋଉ ପଟ୍ଟଚିତ୍ର ପତ୍ର ଗାଁ ରେ ସେଇଠି ଆଉ ତାପରେ କୋଣାର୍କ ଚନ୍ଦ୍ରଭାଗ ବୁଲିକି ଆସିବୁ ବୋଲି ତ ସେଇ ସପ୍ତାହେ କି ଚାରି ପାଞ୍ଚ ଦିନ ରହିବୁ।
ଆପଣ ଗୋଟେ କାମ କରନ୍ତୁ ଆପଣ ଆସିଲେ ଆପଣ ପ୍ରଥମେ ପୁରୀରେ ଦି ଦିନ ଖଣ୍ଡ ଆପଣ ରହିବାକୁ ପଡିବ ଏସବୁ ଦେଖିବାକୁ ଗଲେ ତେଣୁ ଆପଣ କଣ କରିବେ ପ୍ରଥମେ ଆସିକି ପ୍ରଥମେ ଘର ଭଡା ଟା ନେଇଯିବେ ସେଠି ରହିଲେ ରହିକି ଫ୍ରେଶ ହେବେ ଫ୍ରେଶ ହେଲା ପରେ ଜଗନ୍ନାଥ ଦର୍ଶନ କରିବେ କାରଣ ଜଗନ୍ନାଥ ଦର୍ଶନ କଲେ ଆପଣଙ୍କୁ ଯାହାହଲେ ପାଞ୍ଚ ଛଅ ଘଣ୍ଟା ଲାଗିଯିବ କାରଣ ଆପଣ ଲାଇନ ରେ ଠିଆଇକି ଜଗନ୍ନାଥ ଦର୍ଶନ କରିବେ ତାପରେ ସେଇ ମନ୍ଦିର ବେଢା ଭିତରେ ଅନ୍ୟ ଯେତେ ମନ୍ଦିର ମନ୍ଦିର ଅଛି ସବୁ ଦର୍ଶନ କରିବେ ହୁଁ ତାପରେ ଅବଢା ହାଟରେ ଗଲେ ଅବଢା ଖାଇବେ ହଁ ତାପରେ ସମୁଦ୍ର କୂଳ ଅଛି ଆପଣ ଯୋଉ କହିଲେ ମାତା ମଠ ଆଉ ତାପରେ ଯୋଉ ବୁଦ୍ଧିଷଷ୍ଟ୍ ଅଛି, ତାପରେ ନୂଆ ଗୋଟେ ରାମ ମନ୍ଦିର ଗୋଟେ ତିଆରି ହେଇଛି ହଁ ଆପଣ ଏସବୁ ପାଇଁ ତମ ଦି ଦିନ ମିନିମମ୍ ସମୟ ଲାଗିଯିବ। ତେଣୁ ଆପଣ ଏସବୁ ଦର୍ଶନ କରି ତାପରେ କୋଣାର୍କ ଫଣାର୍କ ଅନ୍ୟ ଆଡେ ଯିବେ ତାପରେ ଦର୍ଶନ କରିବେ ତେଣୁ ଆପଣ ଦି ତିନି ଦିନ ଖଣ୍ଡେ ଏଠି ରହିବାକୁ ପଡିବ ହେଲେ ଭଲରେ ଦେଖିବେ ଆଉ ଆପଣ କହିବେ ଆସିବେ, ସେଇଦିନ ଜଗନ୍ନାଥ ଦର୍ଶନ କରିବୁ ସମୁଦ୍ର କୂଳେ ଯିବୁ ପଳେଇବୁ ସେମିତି ହେଲେ ଆପଣ ଭଲସେ ଦେଖିପାରିବେନି କାରଣ ଆପଣଙ୍କର ମନ୍ଦିର ଭିତରେ ଗୋଟେ ଦିନ ପୁରା ପଳେଇବ ବୁଲିକି ସବୁ ଦେଖିଲା ବେଳକୁ।
ହଁ ହଁ ଆମରର ତ ସେଇଥରକ ସେୟା ହିଁ ହେଇଥିଲା ଆମେ ଆଉ କି ଜାଗା ବି ବୁଲି ପାରୁନଥିଲୁ! ତ ମୁଁ ବି ସେଇ କଥା ହିଁ ଭାବୁଥିଲି ରହିକି ସବୁ ଜାଗା ଦେଖିକି ଯିବୁ ହଁ ଆଉ ଆପଣ ଯୋଉ କହି ରାମ ମନ୍ଦିର ସେଇଟା ବି ଏବେ ମୁଁ ଦେଖୁଥିଲି, ଏଇ ଭିଡିଓରେ ହିଁ ସବୁ ୟୁଟ୍ୟୁବ ରେ ଛାଡି ଡି ଥିଲାବୋଲି। ମାନେ ସେଇଟା ଯେମିତି ଅଯୋଧ୍ୟାର ରାମ ମନ୍ଦିର ହେଇଛି ଆଉ ଗୋଟେ ଶହୀଦ ନଗରରେ ବି ଦୁର୍ଗା ପୂଜା ସମୟରେ ଏଇ ଦି ବର୍ଷ ତଳେ ସେମିତିକା ଗୋ ଟେ ମୁଁ ମାନେ କରିନଥିଲେ କି ମେଢଟେ ତ ଏଇଟା ତ କିନ୍ତୁ ବିରାଟ ବ ଡ କରିକି କରିଛନ୍ତି ସେ ମାନେ ଅଯୋଧ୍ୟାର ରାମ ମନ୍ଦିର ଭଳିଆ ଟେଣ୍ଟ କରିଛନ୍ତି ଥରେ ଏଇ ମାସ ତଳେ ମାନେ ହେଇଥିଲା ମାନେ ଟିକେ ଅଧିକ ଜୋର ସେ କାଳ ବୈଶାଖୀ ସେଇ ରାମମନ୍ଦିର ଥର ର ମୁଣ୍ଡି ଟା ଭାଙ୍ଗି ଯାଇଥିଲା ଏବେ ସେଇଟା କଣ ଠିକ ଠାକ ହେଇଯାଇଛି କି?
ହଁ ଏବେ ସେଟା ମଝିରେ ଯୋଉ ପବନ ହେଇଥିଲା ମାନେ ଉଠା ସିଷ୍ଟମରେ କରିଛନ୍ତି ତ! ତେଣୁ ସେଟା ଭାଙ୍ଗି ଯାଇଥିଲା ଏବେ ତାକୁ ପୁଣି ମରାମତି କରିଦେଇଛନ୍ତି କାରଣ ଆଉ ବହୁତୁ ସାରା ପ ଲୋକ ପର୍ଯ୍ୟଟକ ଆସୁଛନ୍ତି ଲୋକ ସବୁ ଯାଉଛନ୍ତି ଦେଖିବା ପାଇଁ ତେଣୁ ତେଣୁ ସେଟାକୁ ତିଆରି ତିରା କରିଦେଇଛନ୍ତି କାରଣ ହେଠି ବହୁତ ଲୋକ ସମାଗମ ହଉଛନ୍ତି ହୁଁ ଆଉ ଆପଣ ଆସନ୍ତୁ ସମୁଦ୍ର କୂଳ ସମୁଦ୍ର କୂଳ ଗଲେ ଆପଣ ମିନିମମ୍ ଦୁଇ ଘଣ୍ଟା ଅଢ଼େଇ ଘଣ୍ଟ ତିନି ଘଣ୍ଟା ରହିବାକୁ ପଡିବ କାରଣ ଏଠି ଭାରି ଖୁସି ଲାଗେ ସମୁଦ୍ର ଟିକେ ଗା ଧେଇବେ ନହେଲେ ପାଣି ଛୁଇଁବେ ତାକୁ ଦେଖିବେ ହଁ ସେଠି ବହୁତ ବଢିଆ ଲାଗିବ ଆପଣଙ୍କୁ ତାପରେ ମାତା ମଠ ଆପଣ ଗଲେ ମାତା ମଠରେ ମିନିଅମ୍ ଆପଣକ ଘଣ୍ଟାଟେ ସମୟ ପଳେଇବ। ହଁ ତାପରେ ସେପଟେ ଶିବ ମନ୍ଦିରଟି ଅଛି। ସିଟି ଆପଣ ଯିବେ ଶିବ ମନ୍ଦିରରେ ଦର୍ଶନ କରିବେ ହାଁ ତାପରେ ଆପଣ କହିଲେ ବୁଦ୍ଧିଷ୍ଟ୍ ଯୋଉ ପ୍ଲେସ କୁ ଯିବେ ସେଠି ବି ଦର୍ଶନ କ ସେଠି ଘ ଘଣ୍ଟାଟେ ମିନିୟମ୍ ଟାଇମ୍ ଯିବ ନା ଆପଣ ଯିବା ଆସିବା କରିବେ ପ୍ଲସ ଦର୍ଶନ କରିବେ ଆସିବେ ଫଟୋ ଫଟ ଉଠେଇବେ ପିଲାମାନେ ତ ଆଜିକାଲି ଯୋଉଠି ଗଲେ ବି ସେମାନେ ଫଟୋ ଉଠଉଛନ୍ତି ତେଣୁ ସମୁଦ୍ର କୂଳ ଗଲେ ସେମାନେ ବହୁତ ସାରା ଫଟୋ ଉଠେଇବେ ତେଣୁ ଏଇ ବାବଦରେ ଘଣ୍ଟେ ଦିନକୁ ଗୋଟେ ଜାଗାକୁ ଗ ଗଲେ ଘଣ୍ଟାଏ ଦି ଘଣ୍ଟା ଲାଗିଯିବ ତେଣୁ ଆପଣ ସେମତି ପ୍ରେପାରେସନ ନେଇ ଆସିବେ ତିନି ଚାରି ଦିନ ପାଞ୍ଚ ଦିନ ରହିବେ ଭଲସେ ଦର୍ଶନ କରିବେ ଦେଖିବେ ଚାହିଁବେ ଯିବେ।
ହଁ ଆମେ ବି ଭାବୁଥିଲୁ ସମୁଦ୍ରର ନୀଳାଦ୍ରି ବିଚକୁ ଯିବୁ ବୋଲି ସେଇଟା ଏବେ ନୂଆ କରିଛନ୍ତି ଆଉ ସେଇଠିକି ଟିକଟ ବି କରିନାହାନ୍ତି ତ ଯ ଯଦି ହବୁ ଆମେ ସେ ନୀଳାଦ୍ରି ବ୍ରିଚ୍ ରେ ପଳେଇବୁ କାରଣ ସେଇଠି ବହୁତ ସାରା ଜିନିଷ କରିଛନ୍ତି ମାନେ ପ୍ଲାଷ୍ଟିକର ବୋତଲକୁ ନେଇକି ସେଇଠି ସବୁ କୋଉ ମାନେ କଣ ଲେଖା ଲେଖି କରିଛନ୍ତି ଫୁଣି ମାଟିରେ ବହୁତ ସାରା ଜିନିଷ କରିଛନ୍ତି ଆଉ ତାପରେ କଙ୍କଡା ସେଇଟାର ବି ଗୋଟେ ବଡ ଆକାରରେ କଣ ଗୋ ଟେ ତିଆରି କରିଛନ୍ତି ତ ଆମେ ଯଦି ହେବ ସେଇଠିକି ବି ଦେଖିଆକୁ ପଳେଇବୁ। ହଁ ମୁଁ ଯୋଉ ଓଙ୍କାରେଶ୍ଵରରେ ମନ୍ଦିର କହୁଥିଲି ସେଇଠି ବି ମୁଁ ଦେଖିଥିଲି ଭିଡିଓରେ ମାନେ ଶହେ ଆଠଟା ଲିଙ୍ଗର ସବୁ ସବୁ ଛୋଟ ଛୋଟ ପ୍ରତିମା ସେଇଠି ସବୁ ଏକାଧରେ ଅ ଛି ଆଉ ତାପରେ ପୁଣି ମାତା ମଠରେ ଗୋଟେ ଟ୍ରେନ ମାନେ ଛୋଟ ପିଲାଙ୍କ ପାଇଁ ଟଏ ଟ୍ରେନ ବି ଗୋଟେ ଅଛି।
ହଁ ଆପଣ ଯୋଉ କହିଲେ ଓଙ୍କାରେଶ୍ଵରରେ ଆପଣ ଓଙ୍କାରେଶ୍ଵରରେ ଆସିଲେ ତା ଭିତରେ ଯେତିକି ଅଛି ମାନେ ଅନନ୍ତ ବାସୁଦେବ ଅଛନ୍ତି ଏଠି ତାପରେ ଶିବ ମନ୍ଦିର ଅଛି ମାଙ୍କ ମନ୍ଦିର ବି ଅଛି ଆପଣ ସେ ଠି ଗଲେ ମିନିଅମ ଆପଣାକୁ ଦୁଇ ଘଣ୍ଟା ଉପରେ ସମୟ ଲାଗିଯିବ। କାରଣ ସେଠି ଯେତିକି ଅଛି ଆପଣ ବୁଲି ଦର୍ଶନ କରି ସବୁ ଆସିଲେ ମିନିଅମ ଦୁଇ ଘଣ୍ଟା ଉପ ପରେ ଲାଗିବ ଆପଣ ସେଠି ଚାହିଁଲେ ଫଟୋ ଫଟୋ ଉଠେଇ ପାରିବେ ହାଁ ଆଉ ସମୁଦ୍ର କୂଳ ଗଲେ ସେମିତି ଆପଣ ଫଟୋ ଫଟ ରହିବେ। ଆଉ ତେଣୁ ଆପଣ ଆସିବେ ମାନେ ଏଇ ଯୋଉ ନୀଳାଦ୍ରି ବିଜେ କଥା ଆପଣ କହିଲେ ନୀଳାଦ୍ରି ବିଜେ ଗୋଟେ ଟୁରିଷ୍ଟ ପ୍ଲେସ ଭଳିଆ ହେଇଛି। ସେଠି ଫଟୋ ଫଟୋ ଉଠେଇଆ ପାଇଁ ଦେଖିଆ ପାଇଁ ଆପଣକୁ ଭାରି ଖୁସି ଲାଗିବ ହେଠି ଘଣ୍ଟେରୁ କଣ ଦି ଘଣ୍ଟା ତିନି ଘ ଣ୍ଟା ରହିବାକୁ ଇଚ୍ଛା ହବ ତେଣୁ ଆପଣ ସେମିତିଆ ସମୟରେ ଆସିଲେ ଆପଣ ଦର୍ଶନ କରିବେ, ଧର ଉପର ବେଳା ଆପଣ ଗଲେ ଚାରିଟା ବେଳକୁ ଗଲେ, ଆପଣ ସାତଟା ବେଳକୁ ଫେରିବେ, ଯେ ତିନି ଘଣ୍ଟା ରହିଲେ ଦର୍ଶନ କରିବେ ଫେରିବେ।
ହଁ, ଯେହେତୁ ଆମେ ବହୁତ ବର୍ଷ ପରେ ଆଉଥରେ ଯାଉଛୁ ତ ଆମେ ବି ଭପ ଛୁ ଚାରି ପାଞ୍ଚ ଦିନ ରହିକି ସବୁ ଜାଗାକୁ ଭଲସେ ଦେଖ ଦେଖିବୁ ବୋଲି ଆଉ ତାପରେ ଆମେ ଏଇଠି ସାରି ସାରିକି ସେ ରଘୁରରାଜପୁର ଗାଁକୁ ବି ଟିକେ ଯିବୁ। କାରଣ ସେଠି ପଟ୍ଟଚିତ୍ର ଘରିକା ବହୁତ ହେଇଛି ଆଉ ସେଇ ଲୋକ ମାନେ ବି ତାଙ୍କର କାନ୍ଥରେ ମାନେ ବହୁତ ବଡ଼ ବିରାଟ ଆକାରର କରିଛ ନ୍ତି ପଟ୍ଟଚିତ୍ର ଘରିକା ମାନେ ନିଜେ ହିଁ ହାତରେ ତିଆରି କରିଛନ୍ତି, ସେଇଟା ହସ୍ତଶିଳ୍ପୀ ସେମାନେ ସବୁ ଆହୁ ଆହୁରି ବି କେତେ କଣ କାରୁକାର୍ଯ୍ୟ, ସେମାନେ କରିଛନ୍ତି, ମାନେ ଗୋଟେ ବୋତଲ ହବ କି କଣ ହବ, ଜଗନ୍ନାଥଙ୍କର ବି ବହୁତ ସାରା ବେଶ ସେମାନେ ସେଇ ଟାକୁ ବଡ଼ ବଡ଼ ଆକାରରେ ସବୁ ତିଆରି କରିଛନ୍ତି। ସେଗୁଡ଼ାକ ବି ଆମେ ଦେଖିବାକୁ ଯିବୁ ଆଉ ସେଇଠୁ ହିଁ ଦଶ କିଲୋମିଟର ଦୂରରେ ସେ ଯୋଉ କହୁଥିଲି ବୁଦ୍ଧିଷ୍ଟ ଟେମ୍ପଲ ଟା ଅଛି ସେଇଟା। ସେଠିକି ବି ଆମେ ଭାବିଛୁ ପଳେଇବୁ।
ହଉ, ତାହେଲେ ଆପଣ ଦେଖନ୍ତୁ ଆ ଆପଣ ସମୟ ଠିକ ବାହାର କରି ଚାରି ଛଅ ଦିନ ରହିବା ପାଇଁ ଆସି ବୁଲାବୁଲି କରି ଭଲ କିଣି ସବୁ ଜାଗା ଯିବେ ଆଉ କଣ, ଆପଣ ଦେଖିବେ ବହୁତ ଖୁସି ଲାଗିବ ଆପଣଙ୍କୁ ଏ ସବୁ ଜାଗା।
ହଁ କୁ ଯିବୁ କୋଣାର୍କ ବି ମାନେ ଭଲ ଜାଗା ଟା ତ ଆମେ ବି ସେଇଠିକି ବହୁତ ବର୍ଷ ହେଲା ଯାଇ ଯାଇନୁ ହ ତ ସେଇଠିକି ଆଉ ଚନ୍ଦ୍ରଭାଗା ବି ପଳେଇବୁ।
ହଁ ସେଠିକି ଆପଣ ଗଲେ ତ ସେଠି ଯାହା ବି ହେଲେ କୋଣାର୍କରେ ଆପଣ ତ ବୁଲିବାଲି ସ ବୁ ଫଟୋ ଫଟୋ ଉଠେଇ ଭଲ କିଣି ଦେଖିଲା ବେଳକୁ ସେଠି ଘଣ୍ଟେ ଦି ଘଣ୍ଟା ଯିବ। ଚନ୍ଦ୍ରଭାଗା ଆସିଲେ ଆପଣଙ୍କୁ ସେଇ ଅଧଘଣ୍ଟା ଘଣ୍ଟେ ରହିବାକୁ ପଡ଼ିବ। ଯାହାବି ସେଠି ଦି ତିନି ଘଣ୍ଟା ସମୟ ଦେବେ, କାରଣ ଭଲସେ ଦେଖିବେ, ଆସିବେ ଆଉ କଣ ଖାଲି ଅନେଇ ଦେଇ ପଳେଇବେ କି ଆପଣ ପଶିଲା ମାନେ ଭଲ କିଣି ଦେଖିବେ କୋଉଠି ଫଟୋ ଫଟୋ ଉଠେଇବେ। କୋଣାର୍କର କେମିତି କଣ କାର୍ଯ୍ୟ ହେଇଥିଲା ବର୍ତ୍ତମାନ ସବୁ ଭାଙ୍ଗି ଭୁଙ୍ଗି ଗଲା ପରେ କେମିତି କଣ ହେଇଛି? ତାପରେ ସେ ଯୋଉ ଅଶୋକ ଚକ୍ର ସବୁ ଅଛି, ତାକୁ ଦେଖିବେ। ତାର ଯୋଉ ଭଗ୍ନାବଶେଷ କେମିତି କଣ ହେଇଥିଲା ଦେଖିବେ ସବୁ ଭଲରେ ଦେଖିକି ଯିବେ ଆଉ।
ହଁ ସେଇ ଚକ୍ର ଟା ବି ମାନେ ସମୟ ଦେଖେଉଥିଲା। ମାନେ ସେଇ ଯୋଉ ବାରଟା ଗାର ଅଛି ସେଇ ଗାରରେ ଯେତେବେଳେ ଯାହା ସୂର୍ଯ୍ୟ କିରଣ ପଡ଼ିବ ସେଇଟା ହିଁ ଶୋ କରିବ ହଉ ତାହେଲେ ମୁଁ ଏବେ ରଖୁଛି ପରେ କରିବି ଫୋନ।
ଆଚ୍ଛା ଠିକ ଅଛି ଠିକ ଅଛି।